ହଁ।
ମୁଁ କହିଲି ସେଇଆକୁ ଯୋଉ ଯାଇଥିଲା ମ୍ୟୁଜିକ୍ ଚେୟାର ରେ ହେଲା ଏଇ ଯୋଉ ଫାଷ୍ଟ ଦିନ ଯୋଉ କମ୍ପିଟିସନ୍ ଗୁରା ହେଇଥାନ୍ତା ବର୍ଷା ତ ହେଲା ହେଇ ପାଇଲାନି ସବୁ ଆଉ କଣ ହବ କି କାଲ ପହର ଦିନ ଗୋଟେ ଦିନରେ ତ ହେଇପାରିବ ନି ସେ ଆକୁ କାଲି ବି କଲେ ରାତି ଦଶ ସାଢ଼େ ଦଶଟାରେ ମାମା ଆଇଲା ପା ତାକୁ ଡାକିଲେ ସ୍ତ୍ରୀ ଲୋକଙ୍କୁ ସବୁ ଡାକିଲେ ମ୍ୟୁଜିକ୍ ଚେୟାର ଖେଳିବାକୁ ତାକୁ ଡାକିଲେ ସେଠୁ ମୋ ମାମା ମତେ ଫୋନ କରିଥିଲା କହିଲା ହାରିଯିବୁ ଯଦି ନାଜମାଡ଼ିବ ଇଏ ସିଏ ଆଉ ଏ ମୁଁ କହିନି କେଳୁନୁ ହେତିରେ କଣ ଅଛି ହେଟୁ
କାଇଁ ମାଡ଼ିବ?
ଆ କହିଲା କାଳେ ଜଲଦି ହାରିଗଲେ ଇଏ ସିଏ ମୁଁ କହିଲି ତୁ ଦେଖି ଚାହିଁକି ଖେଳିବୁ। ସେଠୁ ତାପରେ ଖେଳିଲା ଖେଳିଲା ସେ ତାର ଚାରି ପାଞ୍ଚ ଜଣ ପରେ କାଳେ ବାହାରିଗଲା ତାପରେ ଯୋଉ ଏଇ ମେଞ୍ଚୁ ଦାଦାଙ୍କ ସ୍ତ୍ରୀ ସିଏ ଜିତିଲା ମାନେ ଲାଷ୍ଟ ପର୍ଯ୍ୟନ୍ତ ରହି ସେଇଆକୁ ତାପରେ ସେକେଣ୍ଡ କିଏ କେଈଆଣି ମୁଁ ଜାଣିନି?
ହଁ
ପ୍ରାଇଜ୍ ଫ୍ରାଇଜ୍ ଦେଇଛନ୍ତି।
ହୁଁ।
ଥାର୍ଡ ହେଇଥିଲା ଅଙ୍କୁର ତାଙ୍କ ସ୍ତ୍ରୀ।
ହଁ ମୋଟି ଗୁରା ତ ସବୁ ଆଉ ଚାଲି ପାରିବେନି ଖେଳି ପାରିବେନି ଖାଲି ଚାଲୁଛନ୍ତି।
କିନ୍ତୁ ଆ ସିଏ ତ ଚେୟାର ରେ ବସିବା ଟା ଟେକ୍ କିନି ତୁ ଯଦି ଦୌଡ଼ିକି ପଳେଇଲୁ ଯୋଉ ଫାଙ୍କାରେ ଚେୟାର ପାଖରେ ସ୍ଲୋ ହେଇଯିବୁ। କି ପାଖାପାଖି ଚାଲିବୁ ଆଉ ସେଇ ଟେକ୍ନିକ ରେ ଚାଲିଲେ ବି ତଥାପି ଲୋକ ଙ୍କର ହବନି।
ଆଗୁରୁ ଗୋଟେ ଚେୟାର ଫାଙ୍କା ରଖିକି ମାନେ ସେ ସେଇ ହିସାବରେ ଆଗ ଚେୟାର କୁ ଦେଖିକି ତୁ ଚାଲିବୁ। ଇଏ ଏମାନେ କଣ ଖେଳିସି ଖେଳିଛନ୍ତି କି ଏ ସେ ଜାଣିବେ ଆମେ ଏଇରା ଖେଳନ୍ତି ଆମେ ଜାଣିଛନ୍ତି।
ହଁ ମୁଁ ତ ଆର ବର୍ଷ ଖେଳ ହେଇଥିଲା ମୁଁ ଖେଳିିନି କିଛି ମତେ ଲାଜ ମାଡ଼ିବ ଏରା ପୁଅ ପିଲା ଝିଅ ପିଲା ସବୁ ବଡ଼ ଲୋକଠୁ ନେଇକି ସବୁ ଠିଆ ହେଇଛନ୍ତି କଣ ହେଇଠି ଗୋଟେ ଯାଇକି ଦୌଡ଼ିବୁ। ହେନା ଯୋଉ ଇଏ କରିବୁ ଖେଳିଲିନି ନହେଲେ ସମସ୍ତେ ଖେଳିଥିଲେ ଆମକୁ ଡାକିଲେ ଆମେ ଚାରି ଜଣ ଖେଲିଲୁନୁ ସୁନାର ମୋର ଜୁଲି ର ବର୍ଷା ଦେଇ ଙ୍କର ଆଉ ସେମାନେ ଏଥରକ ଯାଇକି ଖେଳିଥିବେ କି କଣ କରିଥିବେ। ତାପରେ ମୋ ମାମା ହେରିକା ଖେଳି ଖୁଳା କି ଖାଇଲା ମୁଁ ତାକୁ ଫୋନ୍ କରିଥିଲି ହେଠୁ ଖାଇ କି ତାର ଆଇଲା ଆଉ ମତେ ନା ମୁଁ ତାକୁ ଏଇଥିପାଇଁ ଫୋନ୍ କରିଥିଲି ମୁଁ କହିଲି ଖାଇଲୁଣି ନା କହିଲା ହଁ ଏବେ ଖାଇବି। ମୁ ଅଲି ତୁ ଆଣିବୁନୁ ଯୋଉ ମୋ ପାଇଁ କି ଟୋଟାଲି ପତ୍ର ପତ୍ରରେ ଆଣିବୁନୁ ଇଏ ଗୋଟେ ନେଇକି ଆସିବ ଗୋଟେ ଲାଜ ଲାଗିବନି ନା ସେଇଆକୁ ମୁଁ ମନା କଲି। କାଳେ ତାର ଲୋଭ ହବ ମୋ ଝିଅ ଖାଇବ ବୋଲି ନେଇକି ପଳେଇ ଆସିବ ହେ ହେ ହେ ମନା କଲି ମା କଣ ହେଇଛି ନା ବଡ଼ ମା ଯୋଉ ଯାଇଥିଲା ସିଏ ତାର ଦିଟା ପତ୍ର ନେଇକି ପଳେଇଆଇଛି ମାନେ ଦିଟାଙ୍କ ତାପରେ ତାପରେ ଥୋଇ ଦେଇକି ଆଣିଚି ନେ ମୋ ଅପା କଲା ମୋ ନାତୁଣୀ ଖାଇବ ବୋଲି, ମୋତେ ଆସି କହି, ମୁଁ କଇନି ନା ମୁଁ ଖାଇବିନି, ଟୋ କା କଣ ହେଇଛି ନା ସନ୍ଧ୍ୟାବେଳେ ଆଣିଥିଲା ପିଜା ଗୋଟେ, ଆଉ ଇଏ ଏଇ ଯୋଉ ଅମୁଲପାର୍ଲ ରୁ ଆଉ କଣ ତ ସେଟା ଗୁପ୍ ଚୁପୁ ଆଉ ପେଷ୍ଟ୍ରି, ହଁ ଚକୋଲେଟ୍ ସବୁ ଧରିକି ଆସିଥିଲା, ମୁଁ ହେଟାକୁ କୁ ଆମର ଏଇଠି ବସିଥିନୁ ସିଏ କଣ ହେଇଛି ନା ଗୋଟେ ଗୁପଚୁପ୍ ଧରିଛି ପୁରେଇଚି ଆଳୁଟା ପାଣି ରେ ବୁଡେଇକି ଖାଇବ ବୋଲି, ମୋ ମାମା ତାର ଗୋଟେ କଣ ହେଇଛି ନା ତାକୁ ମାମାକୁ କହିଥିଲା ଯା ଜା ଗା ଆଣିବୁ ମୁଁ ଏଇରା ସବୁ ରଖିମି, ସିଏ ତାର ଗୋଟେ ଥାଳି ଗୋଟେ ଯୋଉ ଥାଳିଆ ଗୋଟେ ତା ଟିଆ ଆଣିଚି। ତାଟିଆରେ ରଖିଲା ଯୋଉ ଖଟା ପାଣି ଟାକୁ, ଥାାଳିଆରେ ରଖିଲା ଆଳୁ ଇଏ ଟାକୁ ସିଏ କଣ କଲା ନା ଗୁ ଚୁଡ଼ାକୁ ଥାଳିରେ ନ ରଖି, ପିଜା ତ ଖୋଳରେ ଅଛି ତୁ ହେଟାକୁ କାଇଁ ଖୋଲିକି ତୁ ଥାଳିରେ ରଖିଲୁ। ସିଏ ଏ ଗୁପଚୁପଟା ଯୋଉଠି ପୁରେଇଲା ସେଟାରେ କଣ ହେଲା ନା ସବୁ ତଳେ ପଡିଗଲା, ମୁଁ କହିନି ଏ ବିଛଣାଟାରେ ମୁଁ ବସୁଛି ଏଇରା କୁତୁରା ମୂତୁରା ହଉଚି ତୁ କାଇଁ ଏଠି ସବୁ ପକେଇକି ତଳେ ଖାଇବୁ ନା କଣ? ସେଇଆକୁ ମୋ ମାମା ଉପରେ ଚିଲେଇଲା ତୁ ଗୋଟେ ଆଉ ଗୋଟେ ଜାଗା ଆଣିପାରିଲୁନୁ, ମାମା ତାର କହୁଛି କହୁଚି ଆଉ ତୁ ତ ମୋତେ କହିଲୁ ଜାଗା ଆଣିଆକୁ ପିଜ୍ଜା ଟା ତ ଥିଲା ସେଥିରେ ତୁ କାଇଁ ବାହାର କରୁ ଥିଲୁ, ହେଠୁ ଚିଲେଇଲା ତାପରେ ଯେ ସିଏ ଗୋଟେ କଣ କଇଲା ଇଏ ଫୋଫାଡିଲା ଗୁପଚୁପ ଟା ଧରିଥିଲା ତା ଆଖିରେ ବାଜିଲା ନା ନାକରେ ବାଜିଲା ହେଲା, ମାମା ନାକରେ ହେଠୁ ସିଏ ତାର କେଁ କେଁ ଇଏ କେଁ କେଁ ମୁଁ ଏଟାକୁ ପାଟିକଲି ମୁଁ କହିଲି ନେଇଯା, ଏଠୁ ମୁଁ ଖାଇମିନି ତୁ ନେଇକି ଯା ଏଠୁ ଖାଇବୁ, ସେଠୁ ମାମା ଆଇଲା ଗୋଟେ ମାଇଲା ତାକୁ, ସିଏ ହେଟି ରାଗି ଚି ଇଏ ହେଠି ରାଗିଚି, ମୁଁ ତାକୁ କହୁଚି ତୁ ପଳା ହେଡେ ଖାଇବୁ ତୋର ଖାଇକି ଆଇଲୁନୁ କାହିଁକି? ହଁ ତାପରେ ସିଏ ତାର ଉଠିକି ରାଗିକି ପଳେଇଲା ଆଉ ଖାଇଲା ନାହିଁ କି ଉଁ, କିଛି କଲା ନାହିଁ। ଫୋଫାଡି ଦେଇ ତା ପରେ ସେରା ସବୁ ଥୁଆ ହେଇଥିଲା, ମୁଁ ମାମା କୁ କହିନି ତୁ କାଇଁକି ଏମିତି ହଉଛୁ, ସିଏ ତ ଖାଇବ ବୋଲି ଆସିଥିଲା ଖାଇଲାନି ତ ଯଦି ମାଇଲା ସେ ତ ବେଳୁରୁ ସେଇ ଭଳିଆ ତୁ ତାକୁ ଏଇକ୍ଷୀଣା କହିଲେ କଣ ହବ। ସିଏ ତ ସେଇ ଭଳିଆ।
ଭାରି ମାନେ ତାକୁ ମାରିକି ତୁ ତ୍ରାହି ପାଇବୁନୁ।
ନା ବା ତୁ ତାକୁ ମାରିବୁ କଣ ଭାବିବୁ ଇଏ ମୋତେ ମାଇଲା ମୁଁ ତାକୁ ମାରିଦେମି ସିଏ ଚୁପ୍ ହେଇଯିବ। ସିଏ ତ ହବନି ସିଏ ଆଉରି ଚାଟା ମାରିବ। ଏ ସିଏ ତ ବେଳୁରୁ ସେଇ ଭଳିଆ ହେଇଗଲାଣି ଆଉ କଣ କରିହବ। ଆ, ସିଏ କଣ ଏଇଖିଣା ଛୋଟ ଛୁଆ କଅଁଳା ଛୁଆ ହଁ ବା କଅଁଳା ଛୁଆ ତାକୁ ବସିକି ଆରମ ସେ ବୁଝେଇବୁ ସିଏ ବୁଝିବ ଶୁଣିବ କଥା।
ନା।
ଆଉ ଯୋଉଡା ବୁଝିଲାଣି ଯୋଉଟା ଦେଖିଲାଣି ଜାଣିଲାଣି ସେ ଆଉ ଚେଞ୍ଜ ହବନି।
ହୁଁ।
ତାପରେ ସେଇଆକୁ ସିଏ ତାର ରାଗିକି ବସିଥିଲା ଏ ଟୋକା ମୁଁ କଇନି ଏରା ସବୁ ଫ୍ରିଜ୍ ରେ ରଖିଦେ ନହେନେ ଖରାପ ହେଇଯିବ, ନେଇକି ଫ୍ରିଜ୍ ରେ ରଖିଲା। ସିଏ ଅଧ ଘଣ୍ଟେ ଘଣ୍ଟାଟେ ପରେ ବୁଲି ବୁଲାକି କୁଆଡୁ ଆଇଲା। ଫେରେ ମୋତେ ଡାକୁଚି ଲିଟିଲ୍ ଦିଦି ମୁଁ ନିଦରେ ଶୋଇପଡ଼ିଥିଲି। ଅଁ, ଡାକିଲା ମୁଁ କହିଲି କଣ ବେ କଇଲା ଆ, ଉଠୁ। ଗଲା ମୁଁ କଇଲି ଯା ହାଡେ ଖାଇବୁ। ମୋତେ ଭୋକ ଲାଗୁନଥିଲା ମୁଁ ଭାତ ଖାଇଥିଲି ସନ୍ଧ୍ୟାବେଳେ ବୋଲି, ହେରା ଫେର୍ ଆଣିଲା ମୁଁ ଖାଇଲି। ଆଉ ସେଥିପାଇଁ ଖାଇଲିନି ତାର ମୋର ମିଶିକି ଖାଇଲୁ। ତାପରେ ଆଉ ସେ ଯୋଉ ଅରୁଆ ଆଣିଥିଲା ମୁଁ ଖାଇଲିିନି ମୁଁ ସାନ ମା କହିଲି ତୁ ନେଇଯା ତୋମେ ତୋମର ଖାଇବ।
ହଁ କଣ ହେଇଥିଲା ଆଇଟମ୍?
ଏରା କଣ ହେଇଥିଲା ଭାତ ଡାଲମା ଆଉ ଭଜା ପୁଟଳ ଆଳୁ ଭଜା ଖଟା।
ତୋ ବାବା ବା ରୋଷେଇ କରିଥିଲେ।
ନାଲୋ ବାବା ନୁହଁ ଏଇ କାଳିଆ ବ୍ରାହ୍ମଣ ରୋଷେଇ କରିଥିଲା ବାବା ତାଙ୍କର କହିକି ଯାଇଥିଲେ ଛକକୁ। ବୋଲେ ଛକକୁ କହିକି ଯାଇଥିଲେ କି ପୁଟଳ ଟାକୁ ଛାନିଦବ। ଫାଷ୍ଟ ତେଲରେ ଭାଜିଦବ ତା ପରେ ଆଳୁ ପକେଇବ ଟିକେ ଇଏ ହେଇଗଲା ପରେ ସିଏ କଣ କଲା ନା ପୁଟଳ ସାଙ୍ଗେ ସାଙ୍ଗେ ତେଲ ତା ପରେ ଆଳୁ
ହୁଁ।
ପୁଟଳ ଉରା ଲାଷ୍ଟ ପର୍ଯ୍ୟନ୍ତ କୁଇ ସେମାନେ ଯେଉଁମାନେ ଫାଷ୍ଟ ଫାଷ୍ଟ ଖାଇଛନ୍ତି ତାଙ୍କ ଆଡକୁ ସିଝିଲା ବାଲା ଆସିନି ମାନେ ଟିକେ କଞ୍ଚାଳିଆ ଥିଲା। ପୁଟଳଉରା କିନ୍ତୁ ଆମ ଘରକୁ ବୋଧେ ଯୋଉଟା ଆଣିଥିଲା ସେଟା ଶିଜିଯାଇଥିବ କି କଣ ମୁଁ ଜାଣିନି। ସିଜି ନଥିଲା ଭଲ ସେ ଏଇଆ। ଆଉ ତାପରେ ଡାଲମା ଯୋଉ ଯାଇଟା କଣ ଇଏ ଭଳିଆ ଲାଗୁଥିଲା ଉଷୁମ ମୁଳିଆ କୋଉ ଭଳିଆ ଗୋଟେ ବାଷ୍ ତୁ ଥିଲା।
ହୁଁ।
ଏଇ ତା ଖାଇଦବା କଥା ଏ ତେ ଲୋକଙ୍କ ପାଇଁ ରୋଷେଇ କରୁଛନ୍ତି। ଆଉ ରୋଷେଇ ଆଣିନାହାନ୍ତି ଇଏ ତା ନିଜେ କରୁଛନ୍ତି।
ହଁମ ଏଇ ଛୁଆ ତୋଳେଇକି ତାଙ୍କର କରୁଛନ୍ତି ଆଉ କଣ ପାଇଁ। ନା ବଡ ଲୋକ ପଇସା ଦେଇଥିଲେ?
ହଁ ବଡ ଲୋକ ପଇସା ଦେଇଥିଲେ ନା ସେ ବା ଗାଁ ସାରା ସମ ଗାଁ ସାରା ନୁହଁ। ଯାହାକୁଥର ଯିଏ ଦେଇପାରିବ ତାକୁ ଏମୀତି ମାଗିଥିଲେ। ବାବା ହେରିକା ବି ସବୁ ମାଗିଥିଲେ ତାଙ୍କୁ ଦେଇଥିବେ।
ହୁଁ।
ଆଉ ତୋଳେଇକି କରିବେନି ଆଉ ପାଶ ଲୋକ। କଣ ପାଇଁ ଖାଇବା କଣ ଇଏ ସବୁ ସମସ୍ତ ତୁମ କହିଥିଲେ ଯାଇଥିବେ ବି ସବୁ। ସ୍ତ୍ରୀ ଲୋକ ତ ସବୁ ଯାଇଥିଲେ ଆଉ। ଛୁଆ ପିଲା ଯିଏ ଯାହାର ବନ୍ଧୁବାନ୍ଧ ବି ଆସିଥିବେ ଯାଇଥିବେ।
ତମ ଗାଁର ହେଲାମାନେ ରୋଷେଇ ସେ ଛୁଆ ପିଲା ବନ୍ଧୁବାନ୍ଧବ ଝିଅ ବୋହୁ ସବୁ ଯିବେ ଖାଇବା ବୋଝି ତମ ଗାଁରେ ଏଇଟା ଗୋଟେ ଭଲ ସିଷ୍ଟମ ଯେ। ଭୋଜି ହେଲା ମାନେ ସ୍ତ୍ରୀ ଲୋକଯାକ ଖାଇବାକୁ ଜିବେ ବଢିଆ। ଆଉ ରୋଷେଇ କରିବାକୁ ପଡିବନି ଘରେ।
ଡାକିଲେ ଯିବେ ଯୋଉଠି ଥରେ ଡାକିବେନି ଯାହାର ଧରବ ବାହାଘର କାମ ଇଏ ସେ ଏଇ କଣ ସେ ଡାକୁଛନ୍ତି। ଆ ଏଇ ଗାଁ ଭୋଜି ଗୁଡା ଯୋଉରା ଡାକିବେ ଯିବେ। ଆଉ ନହେଲେ ଏଇ ଯୋଉ ଭ ଠାକୁରଙ୍କ ପୂଜା କରୁଛନ୍ତି ଗଣେଶ ପୂଜା ସରସ୍ଵତୀ ପୂଜା ଏଇରା ତ ଖାଲିପୁଅ ପିଲା ଝିଅ ପିଲା ବି ଯାଇପାରିବେ କିନ୍ତୁ ଝିଅ ପିଲା ଯାଉନାହାନ୍ତି। ଏଇ ରାସ୍ତାରେ ଗୋଟେ କଣ ବସି ଖାଇବୁ। ତଥାପି ନ ଡାକିଥିଲେ ବି ଝିଅ ପଳଉଛନ୍ତି। ଯୋଉ ଆଙ୍କ ସିପା ଦେଇ ହେରିକା ସେମାନେ ତାଙ୍କ ଗ୍ରୁପ।
ହୁଁ।
ଆମକୁ ଏରା ଯାଇନୁ ଲାଜମାଡିବ।
ହଁ। ଆଉ ରଜ ଏ ବସ କଲୁନୁ କେତେ ମନ ଦୁଃଖ ହେଲା। ସମସ୍ତେ ରଜରେ ଫଟୋ ଛାଡିଲେ। କହିଲି ବହୁତ ମନଦୁଃଖ ହେଇଥିବ ଦେଖିକି ନା।
କାର ମୋର?
ହଁ। ହଁ ମନ ଦୁଃଖ ହେଇନଥିବ। ଆଉ ଅଭିଲିପ୍ସା ସ ତାର ଫଟୋ ଛାଡିଦେଇଛି।
ତା ସ୍ଟାଟସ୍ ଖୋଲିକି ଦେଖିଲେ ହେଲେ ରିଲସ୍ ଟା ଖୋଲିବୁ ତ ରିଲସ୍ ଦେଖିବା ପାଇଁ ରିଲସ୍ ଆସିବ। ଷ୍ଟୋରି ଦେଖିବ ଷ୍ଟୋରି ସବୁ। ଇଏ କିଏ ଅଳତା ଫୋଟ କିଏ ଗୋଡ ଫୋଟ କିଏ ହାତ ଫୋଟା କିଏ ଦୋଳି ଫୋଟା। ତୁ ଖାଲି ରଜ ବାଇଆ ହେଇଯିବୁ ଦେଖିଦେଖି।
ହୁଁ।
ମୁଁ ସେଥିପାଇଁ ଇନ୍ଷ୍ଟାଗ୍ରାମ ଖୋଲିଲିନି ହ୍ୱାଟ୍ସପ ଖୋଲିନି ଡାଇରେକ୍ଟ ୟୁଟ୍ୟୁବ ଚଲେଇଲି ୟୁଟ୍ୟୁବ ରେ ତ କିଛି ଆସିବନି। ଖାଇବା ପିଇବା ଏପଟ ସେପଟ ଦେଖିଲି ଏଇଆ ଆଉ।
ଭଲ ଆଉ।
ସେଥିରେ ଫେରେ ଛୁଆ ଅଛନ୍ତି ଫୋନ କରି ଆଉ ବୁଲିବାକୁ ଯିବୁ ନା କମେଣ୍ଟ ମାରି ଦଉଛନ୍ତି। ତମେ ତ ବୁଲୁଛ ମତେ କାଇ ଫୋନ କରୁଛ ବେ।
ହୁଁ। ଗାଧେଇ ସାଇଲୁଣି ପଛି ପୁଛା ହେଇସାଇଲୁଣି।
ନାଁ ପୋଛି ହେଇନି ଦେଖିବା ପୋଛି ହେବି ଆଉ।
ତ ଟାଇମ୍ ହେଇନି ତ କାମ ସାରି ଦେଇକି ପୋଛିି ପୁଛା ହେଇଯାଇକି ରୁଟି ଖାଉନୁ।
ମୁଁ ବା ଯୋଉ ଉଠିଲି ଦଶଟା ସାଢେ ଦଶଟା ତାପରେ ଖାଇଲି ମାମା ଆଣିକି ଦେଇଦେଲା। ଧୋଇ ଧୁଆ ହେଇ ସରି ଯୋଉ ପୋଛି ହେଇକି ଏକାଥରେ ଇଏ କରିବି ଆଉ।
ହୁଁ, ହୁଁ ତୋ ମାମା ତୋର ସବୁ କାମ କରଛି। ଉମ୍ ତୋ ମାମା ଉପରେ ଚିଡୁଛୁ କି।
ଚିଡିବାଟା ହଉଛି ସମସ୍ତଙ୍କର ଇଏ। କିନ୍ତୁ ତା ବୋଲି କଣ ବୁଝନ୍ତିନି ନା ଭଲ ପାଇ ନାଇଁ କହୁନୁ ସମସ୍ତେ ସମସ୍ତଙ୍କ ଉପରେ ଚିଡନ୍ତି ରାଗନ୍ତି ମାରନ୍ତି। କେତେ କଣ କରୁଛନ୍ତି ତା ବୋଲି କଣ ନିଜର ବୋଲି ଫୋପାଡ଼ି ଦଉଛୁ। ନାଁ କଣ ଆକସେପଟ କରୁନୁ।
ହୁଁ।
ଦେଖୁନ ଡ୍ରେସରେ ଯୋଉ ଏତେ ଝିଟି ପିଟି ଆମର ବଢି ଯାଇଛନ୍ତି ଘରେ। ଏ ଯୋଉ ଡ୍ରେସ୍ ସେ ସିଏ ଆଣିଛି ତା ଭିତରେ ପଶିକି ଝିଟି ପିଟି କଣ ଅଣ୍ଡାଳୁଛି କହନି ଖାଇବ ବୋଲି ତା ବେଗେ ଭିତରେ।
ଝିଠି ପିଠି ଏତେ ହେଇଯାଇଛନ୍ତି? ଏରାଙ୍କୁ ଧରିକି ବାହାର କରିଦିଅ ଘରୁ।
ଏଇ ଖୁଣି ଛୁଆ ହେଇଛନ୍ତି, ଛୁଆ ଗୁରା ଯାହା ହଉଛନ୍ତି ସେ ଖେଳୁଛନ୍ତି ତୋ ସାଙ୍ଗେରେ।
ହଁ, ତଳ ପର୍ଯ୍ୟନ୍ତ କଣ ପଳେଇ ଆଉଛନ୍ତି।
ନା ଲୋ ଏଇ ଘର ଭିତରେ।
ନା ମାନେ ଯୋଉ କାନ୍ଥରୁ କଣ ତଳକୁ ଖସି ପଳେଇ ଯାଉଛନ୍ତି।
ଚାରିଆଡେ ବୁଲଛନ୍ତି ଛୋଟ ଛୁଆ ଗୁରା।
ହାଲୋ ଆମ ଘରେ ମୁଁ କେବେଠୁ ଝିଟି ପିଟି ଦେଖିନି।
ହଁ।
ମୂଳୁରୁ ନାହାନ୍ତି, ଝିଟି ପିଟି ଟା କିନ୍ତୁ ରହିବାଟା ବି ଭଲ ଯେ
ମତେ ଦେଖିକି ଲୁଚି ପଡୁଚିଲୋ। ଏଇ ଯୋଉ ଖଟତଳ ପଶିଗଲା ମୁଁ ଯେମିତି ପଳିଆନି ଆଡକୁ। ମୁଣ୍ଡକୁ ବାହାର କରିକି ଅନଉଛି ଗଲାଣି ନା ନାଇଁ।
ଖେଳୁଛନ୍ତି
ହଁ ହଉ ରହଜାତୋର କଣ କରିବୁ ଆଉ।
ହଉ
ହଉ ହଉ